ଓ
ହଉ।
କଣ କରୁଛୁ?
ଏ ଘରେ ଅଛି।
ଆଉ ଖେଳା ଖେଳି କରିବାକୁ ଯାଇନଥିଲୁ କି?
ନାଇଁ ଆଉ ଯାଇ ନଥିଲି।
ଓ ଆଉ ଗାଁରେ ଖେଳ ହଉଛି।
ହଁ।
ଓ ହୋଉ ଆଉ କଣ ଖାଇଲୁନୁ।
ହଁ
କଣ ଖାଇଥିଲୁ।
ଆଜି ଭୋଜି ଗୋଟେ ହେଇଥିଲା ଯେ ଭାତକୁ ଚିକେନ ଖାଇଥିଲି ଆଉ ସାାଲ୍ଟ।
ହୁଁ ଆଉ ଗାଁ ରେ ସବୁ ପିଲା ଖେଳିବାକୁ ଯାଉଛନ୍ତି।
ହଁ ଆସୁଛନ୍ତି।
ହଁ ତୁ ଯାଉନୁ କଣପାଇ ଖେଳିବାକୁ।
ଆଜି ଗଲିିନି ଭୋଜିଥିଲା ତ ଖାଇକି ଥିଲି ଯାଇନି ଆଉ।
ଓ ଆଉ ବୋଲବମ୍ ଫୋଲବମ୍ ସବୁ ଯିବୁ।
ହଁ
ଏଥିର କଣ ପ୍ରବଳ ପିଲା ହେଇଛନ୍ତି ତ ଭୋଲବମ ପାଇଁ।
ହଁ ଏଥର ଚାଳିସି ହବ ତିରିଶ ହବ ହେଇଛନ୍ତି।
ଆଉ ଯାଇକି ଆସିପାରିବ ଟି।
ହଁ ଆସିପାରିବ ମ ନୂଆ ପିଲା ଟିଫୁଲା ଦା ହା ବାହାରିଛନ୍ତି।
ଏରା ଯାଇ ପାରିବେନି। ଏଇ ସବୁ ଯାଇପାରିବେନି ସେମାନେ। ଆଉ ଚାଲିକି ଆସିବେ ଯେ ଧୀରେ ଧୀରେ ଆସିବେ କଣ ବକ୍ସ ଫକ୍ସ ବାଜିବ ନା କଣ। ବକ୍ସ ଫକ୍ସ ବାଜିବ।
ହ ବସ୍ ବାଜିବ।
ଭୋଜି ଫୋଜି ହବ ବକ୍ସ ଫକ୍ସ ବାଯିବ ତାହେଲେ ଚାଳି ଶହ ପିଲା ହେଇଛନ୍ତି।
ହଁ, ହଁ।
ଡ୍ରେସ କଞ୍ଜି ଫଞ୍ଜି ସବୁ ହେଲା ନା ହେଇନି
ଗଞ୍ଜି ତିଆରି ଚାଲୁ ହେଲେ ପଇସା ଜିଏ ଆଗ ଦବ ତାକୁ ଚାହିଁକି ତିଆରି କରା ହଲ ବୋଲି କୁହାହେଇ ଥିଲା।
ହୁଁ, ପଇସା କଲେକ୍ସନ୍ ଆଉ କରିବ ନା ନ ହେଲେ କେମିତି ହବ।
ହଁ, ଏକାଥରେ କଲେସନ ହବ ଗାଡି ଭଡା ଆଉ ଅ। ହଁ, ପୂଜା ଖର୍ଚ ସବୁ ଏକାଥରେ ହେଲେ ହବ।
ହୁଁ, ସମସ୍ତେ ମିଶିକି ପଇସା କଲେକ୍ସନ କରିଦବ ଯେ ହେଇଯିବ ଶହେ ଶହେ ଟଙ୍କା କଲେକ୍ସନ କରିଦେଲେ ହେଇଯିବ। ଶହେ ଶହେ ଟଙ୍କା କଲେକ୍ସନ କରିଦଲେ ପୂଜା କୁ କେତେ ଟଙ୍କା ନବକି ପୂଜାରୀ ଜେ ଛଅ, ସାତ ଶହ ଟଙ୍କା ହବ, ପାଆଶହ ଟଙ୍କା, ଛଅ ସାତ, ସହ ଟଙ୍କା ହବ, ଦେଇଦବ ଯେତେ ପିଲା ହେଇଥିବ। ଦେଇ ଦବ ଆଉ ସେ ଆଉ ପୂଜା ସାମଗ୍ରୀ ଜି ଯାର କିଣିବ ନା ସବୁ କିଣିବ ସେଇଠି।
ଇଆଡୁ ସେ ବିକାଶ ବାବୁ କିଣିଦବ ଏଇଠୁ ବୋଧେ ଲାଗୁଛି।
ଜେଜ, ହଁ, ଯଦି ସେଇଠି ସବୁ ମିଶିକି କିଣିବ ସେଇଠି ପିଲା ଅଛନ୍ତି ନା କିଏ କାହାର ଘରୁ ସବୁ ନେଇଯାଉଛନ୍ତି କିଣିକି। ଅଛନ୍ତି ପିଲା ଯେ ଯାର ସବୁ ଘରୁ କିଣିକି ନେଇକି ପଳଉଛନ୍ତି। ଯଦି ତମେ ଏଇଠୁ କିଣିବ ଯଦି କିଣ ନ ହେଲେ ନାଇଁ ସିଆଡ଼ୁ କିଣିବ। ତମ ଭୁସେଇଟା। ସେଇଠୁ କିଣିଲେ ବି ହବ, ସେଇଠି ବି କମ୍ ପଇସା ହବ କାହିଁ କିଣିବ ଆଡୁ। ଜଣଙ୍କ ଭୋଗ ଫୋଗ ଯଦି ନ କିଣିବ ଶହେ ଦେଢଶହ ଦେଢଶହ ଟଙ୍କା କି ଦୁଇଶ ଟଙ୍କା ଖଣ୍ଡେ ପକେଇଦବ ଆଉ ଗାଡି ଭଡା। ଭୋଜି, ଭାତ କଲେ ଅଧିକ ପଇସା ଖର୍ଚ୍ଚ ହେବ ଆଉ।
ନା ଆଉ ଭୋଜି ଫୋଜି କରିବନି।
ଭୋଜି କରିବେ ବୋଲି କହୁଥିଲେ ଯେ।
ଭୋଜି କଲେ ଅଧିକ ଖର୍ଚ୍ଚ। ସବୁ ଭୋଜି କଣ କରିବା ଆ ଏମିତି ଯାହା ଯାହା ଖାଉଛେ ସେମତି ଖାଇକି ଆସିବା।
ଭୋଜି ଫୋଜି ଗଲା ତରେ ତ ଅଧିକ ଖର୍ଚ୍ଚ ଗୋଟେ ପିଲାକୁ କାହାକୁ ଗୋଟେ ନେଇକି ଯିବ। ଆଉ ନେଇଗଲେ ସେ ରୋଷେଇ ବାସ କରିବ ପୁଣି ଯାହାହେଲେ ଅ ଅଧିକ ପଇସା ଖର୍ଚ୍ଚ ହବ ଆଉ ଯଦି ଏମିତି। ଖାଲି ଯିବ ହେଲେ ହବ କମ ପଇସାରେ ହେଇଯିବ। ଆଉ ଯଦି। ବିଲ ଭୋଜି କରିବ ବକ୍ସ ବାଜି ବାଜି ଯିବ ବକ୍ସ ବାଜି ବାଜି ଆସିବ। ହେରା ହେଲେ ଖର୍ଚ୍ଚ ହେଇଯିବ ହଜାର ଟଙ୍କା ଜଣକେ ହଜାରେ। ଜନଙ୍କେ ପାଂଶ ଛଅଶ ଟଙ୍କା ନେଖେପଡିଯିବ। ଆଉ ତିନି ଦିନ ଯାଏ ଖାଇବ ନା ନାଇଁ ତମେ ପୁଣି ଆଉ ଚାଳିଶା ଟା ପିଲା?
ଅଁ
ଅର ଅରୁଆ ଡାଲମା ହେଇିକି ଖାଇଲା ବେଳକୁ ତ ଆଉ ପଳେଇବା ପଇସା ଆଉ ପିଲା ଦି ଦି ଜଣ ପୁଣି ଯି ଦି ଚାରି ଜଣ ସବୁ ଯାଇଥିବେ। ଚାଳିଶ ହବ ଏତେ ପିଲା ଯିବେ ଗାଁ ରୁ ଠିକ ଟାଇମ୍ କୁ ଯିବେନି।
ଏ ରହଯିବେ କେତେ ଭଲ ଲାଗୁଛି ଯା ରହିବା ଆମେ ଆମ ବା ଆମେ ଯିବା ଆଉ।
ଚାଳିଶ ପିଲା ହଉ ପଳେଇବ ଏତେ ପିଲା କାହିଁ ଯାଇ ପାରିବେନି। ପାଣି କୋଉ ପଟେ ଆରଥର ଯାଇଥିଲେ ଯୋଉ କୋଉ ପଟେ ଆସିଲ ନଦୀ ବାଟେ?
ହିଁ ନଦୀପଟ। ନଦୀ ପଟ ହଁ ହେଇ ପଟ ଦେଇକି ଆସିଲୁ ବ୍ରିଜ୍ ହେଇ ନଥିଲା।
ବ୍ରିଜ ହେଇନି? ବ୍ରିଜ୍ କାମ ହେଇ ଯାଇଥିଲା ହେଇ ଜୀବଣୀ କଣ ଏଇଥରକ ବୋଧେ ଆଉ।
ଏଇ ବର୍ଷ ହେଇଛନ୍ତି ତାପରେ ଆମର ଏଇଠୁ ଖୋଳି ଦେଇଛନ୍ତି ସେଇ ଗାଁ ଠୁ ଆମର ଖୋଳି ଦେଇଛନ୍ତି ପୁରା ଖାଲି ଗୋଡି ଗୁଡାକ।
ହଁ ହେଇପଟେ ଗାଁ ରାସ୍ତାରେ ତ ଗୋଡି ଅଛି ଆ ସିମେଣ୍ଟ କୁ ଗୋଡି ଫୋଡି ରାସ୍ତାଟା ଆଉ। ଗୋଡ଼ିର ରାସ୍ତା ହବ ଏମିତି ହେଇକି ଆସିବାକୁ ପଡିବ ନହେଲେ କିମିତି ହବ। ସଦାବେଳେ ଏ ତ ଆଗରୁ ହଉଥିଲା ନଦୀରେ ପାଣି ପଳି ଆଉଥିଲା ଆମେ ଆସିପାରୁନଥିଲୁ ନଦୀରେ ଯେତେବେଳେ ଯିବୁ ଏପଟେ ପାଣି ଜୋରରେ ଆସିବା ହେରି। ହଁ ଆସିପାରିବି। ଏବେ ଟିକେ ପିଲା ନଦୀ ପାଣି ଆସୁନି ପିଲା ପଳେଇ ଆସୁଛନ୍ତି। କୋ କୋଉ ପାଳି ଯିବ?
ଏଥର ତୃତୀୟ ପାଳି ବୋଲି କହୁଛନ୍ତି ତ।
କେତେ?
ତୃତୀୟ ପାଳି।
ତୃତୀୟ ପାଳି କନ୍ ଯିବା ଏତେ ତୃତୀୟ ପାଳି ଯିବା ଫାଷ୍ଟ ପାଳି ଯିବ ନହେଲେ ନାଇଁ। ହୁଁ ତା ଲାଷ୍ଟ ପାଳି ତୃତୀୟ ପାଳି ପାଳି କନ ପାଇଁ ଯିବ? ଫାଷ୍ଟ ବାଳି ତ ପଳନ୍ତ ସୁବିଧା।
ହ ଭଲ ହୁଅନ୍ତା ଫାଷ୍ଟ ପାଳି ବି। ଯେ ଖରା ଏଇଥର ତ ବର୍ଷା ବି ନାହିଁ କିଛି। ଖରା ଜୋରିଆ ହବ ଆଁ
ତମେ ତ ରାତିରେ ଆସିବ ଆଉ ହଇରାଣ କଣ ହବ ରାତିରେ ଆସିବ ତା ଦିନରେ ଆଉ ଚ କି? ସବୁ ଆମ ଗାଁ ପିଲା ରାତିରେ ହିଁ ଆସୁଛନ୍ତି ଦିନରେ କେହି ଆସୁନାହାନ୍ତି।
ରାତିରେ ତ ଆଉଶନ୍ତି ଦିନରେ ଚାଲୁ ସନ୍ତି ନା ଏଇ ମାଳିଶାଇ ହେଇଗଲେ ସେଇଠୁ
ହଁ ମ ଏପଟକୁ ଆଇଲେ ହେରି ତମେ ଦିନରେ ଚାଲିକି ଆସିବ ହେରି ନହେଲେ ରାତେ ରାତି ରାତି ପିଲା ପଳେଇଆଉଛନ୍ତି ଇଆ ରେ ପୁରା ଉଠିକି ଏଇଆଡୁ ପାଖାପାଖି ହେଲେ ଟିକେ ଆସୁଛନ୍ତି ଖାଲି ଚାଲି ଚାଲି ଦିନବେଳେ। ନହେଲେ ନାଇଁ ପଳେଇ ଆସିବେ କିଛି ଅସୁବିଧା ନାହିଁ ରା ରାତିରେ ତମ ଯେତେ ଯେତେ ଆସିପାରିବ ରାତିରେ
ଆଉ ରାତି ଭଲହବ।
ହୁଁ। ରାତି ରେ ଯଦି ତମେ ନ ରହିଗଲ ଦିନରେ ଆସିପାରିବ ବର୍ଷା ଯଦି ନ ହେଇଥିବ। ଆଉ ବର୍ଷାଇଗଲା ପରେ ଯଦି ରାସ୍ତା ଗୋଟେ ଖରା ଥିବ ଗୋଡି ଫୋଡି ସବୁ ବାହାରିଥିବ। ଚାଲିକି ଆସିପାରିବନି। ସୁବିଧା ହଉଛିି ଦିନ ବେଳେ ପଳେଇ ଆସିବ। ଯେ ରାତିରେ ପଳେଇ ଆସିବ ଦିନରେ କହୁଛି ପରା ରାତିରେ ତମେ ଯେତେ ବାଟ ହଉଚି ହଉ ରା ତ୍ରିରେ ପଳି ଆସିବାର ଅଛି।
ମୁଁ କହୁଥିଲି ଗାଡି ରେ ଗଲାବେେଳୁ ଭାଡିଆ ଭଳିଆ ସୁବିଧା କରିଥିଲେ ଭଲ ହେଇଥାନ୍ତା।
ଏ ସେ ଗାଡି କଣ ତମ ପ ତମ ପ୍ ପଛ ଆଗେ ଆଗେ ଆସିବ କି ସେ ଗାଡି ବକ୍ସ ବାଯିବଜି।
ନାଇଁ ନାଇଁ ଇଆଡେ ଗଲା ବେଳକୁ ଆମେ ଯୋଉ ଲୋଡ ହେଇି ଯାଇଥାନ୍ତେ ଭାଡିଆ କରିକି ତା ଉପରେ ବଇକି ଯାଇଥାନ୍ତେ। ଯେମତି ନଉଛନ୍ତି ସମତେ।
ଭାଡିଆ କଣ କ ଯାଇକି ତ ସେ ଛାଡିକି ଆସିବ ଆଉ ଭାଡିକି ଆଉ କଣ କରିବ। ଭାଡ଼ିଆ କରିବ ତୁମେ ଭାଡ଼ିଆ କରିକି ପଳେଇବ ଏଇଠି ଆସିକୀ ଖୋଲିବ କିଏ?
ନାଇଁ ଏଠି ଜଣ କହି ଦେଇଥିବା ସି ଖୋଲା ଖୋଲି କଦ। ତାକୁ ପଚାଶ ଟଙ୍କା କେତେ ଦିଆ ହେବ। ନହେଲେ ନହିଁ
କହିଲେ ଏମତି ହବ ନା କିଏ ଖୋଲିବ, ହେମିତି ତାକୁ କହିଥିବ ନହେଲେ ତା ଗାଡି ଯାହାର ସିଏ କିଏ ଖୋଲିବ ସେଇଠୁ ହଇରାଣ ହବନି ଅଯତା? ଯାହା କହିବ ଶିଏ ଖୋ କହିି ଖୋଳିବାକୁ ପଡିବ ଖ ନ ଖୋଲିଲେ ହବନି।
ହଁ
ସେଇ ଏତି ସେମିତି ପଳେଇ ଆବ କଣ ହେଇଯାଉଛି? ଏମିତି ସବୁ ପିଲା ଚାଳିଶହ ପିଲା ମଜି ଦିଟା ଗାଡି ଦରକାର ଗୋଟେ ଗାଡିରେ ହବନି। ଖନ୍ଦା ପିଲା ହେଇ ପଳେଇବ। ଚାଳିଶ ପିଲା ତ ଦିଟା ଗାଡି ହବ ନହେଲେ ଯାଇପାରିବନି ତ। ଚାଳିଶଟା ପିଲା ଠେଲା ପେଲା ହେଇଯିବ କିଏ ଖସି ଫସି ପଡିବ ହେଆଡେ।
ନା ମ ଏଇଥିରୁ ରହିଯିବେ କେତେ ହବ ଆଉ ଯାହା ଆମେ ହବା ଯେତିକି ଯିବା ଆଉ।
ଚାଳିଶ ପିଲା ଯିବେନି। ତୋ ଭାଇ ଯିବ କି?
ହଁ ଭାଇ ଯିବ, ଆମ ପଟ ଇଏରୁ ବାହାରୁଛନ୍ତି ଏଗାର ଜଣ।
ଓହ
ଆମ ଏଠୁ ଏଗାର ଗାଁ ଭିତୁରୁ ଏମତି ବାର ଜଣ ନା କେତେ ବାହାରୁଛନ୍ତି।
ହୁଁ ମୁଁ ତ ଯିବିନି। ଏମ୍ ମୁଁ ଆଉ ଚାଲିକି ଆସିପାରୁ ନାହିଁ। ମୋ ଗୋଡୋ ଟିକିେ ଖରାପ ହେଇଯାଇଛି ଯେ ମୁଁ ଆଉ ଚାଲିକି ଆସିପାରୁନି।
ତାହେଲେ ଏମିତି ହେଲେ ଦଶ ଜଣ ହେବେ ଆଉ।
ଚାଲିକି ଆଉ ଆସିହଉନି ଆଉ ମୋ କର ଫର ବି ଛିଡି ଯାଉଛି। ତାପରେ ମୋ ଗୋଡୋ ଟା ଟିକେ ଖରାପ ହେଇଛି ଯେ ନା ଏତେ ବାଟ ଚାଲିକି ଆଉ ଆସିହଵନି। ଗଲେ ଆସି ହବ। ହେଇଗଲାଣି ପାଞ୍ଚ ବର୍ଷ ହେଇଗଲାଣି।
ଆସୁନ ଯିବା ମିସିକି ଚ ଯିବା ସମସ୍ତେ ଯିବେ ଏଇ ଦିନକ ଆଉ। ନୂଆ ପିଲାଵି ଯିଵେ ସି ଯିବା ଆଇବା।
ଖାଲି ଗଲେ କଣ ଲାଭ? ମାନସିକରେ ପିଲା ଯାଉନାହାନ୍ତି ଖାଲି ସେମିତି ଯାଉଛନ୍ତି ଅଯଥା ଚାଲିକି। ହେର୍ ଟେର୍ ହେଇକି ଖାଲି ଗଲେ କଣ ହବ? ପିଲା ଚାଲିକି ଆସି ପାରୁନାହାନ୍ତି।
ଏଇଥର ବେଗେ ଟିକେ ଯିବା ଆାରଥର ଉଠିଲା ଆସିକି ଅନ୍ଧାର ହେଇଯାଇଥିଲା।
ନାଇଁ ଯେତେବେଳେ ଯେତେ ବେଳେ ଗଲା ବେଳକୁ ବି ଅନ୍ଧାର ହବ। ଆମ ପିଲେ ଯେତେବେଳୁକୁ ଗଲା ବେଳୁକୁ ବି ଅନ୍ଧାର ହବ, ତମେ ଯାଉନ ଯେତେବେଳୁକୁ ଯେତେ ଜଲ୍ଦି ଯାଅ। କିଏ ଖାଇବେ କିଏ କିଏ ହାଡେ କୁଆଡେ ପଳେଇଥିବ କିଏ ବୁଲିବାକୁ ପଳେଇଥିବ ତଳକୁ। କିଏ ଖାଇକି ଆାଉଥିବ, ଗାଧେଇବ ପୂଜା କରିବ। ହେଲା ବେଳକୁ ଲେଟ୍ ହବ, ଅଧିକ ପିଲା ଗଲେ ଲେଟ୍ ହବ। ଅଧିକ ପିଲା ଗଲେ ହିଁ ଲେଟ୍ ହେବ କାରଣ ଆଉ କଣ। ସାଙ୍ଗେ ସାଙ୍ଗେ ତାମେ କରିଦବ କି ଯାଉ ଯାଉ ସାଙ୍ଗେ ସାଙ୍ଗେ କରିଦବ କି? ଯିବ ନଡ଼ିଆ ଫଡିଆ କିଣିଥିବ, ନଡିଆ ଫଡିଆ ଘଷିବ, କେତେ କାମ ଅ ଆଛା ଆଉ
ମୁଁ ଏଥର ନୁଆ ତ କରିବି ବାହାର ହଵ, ସବୁ ଜିନିଷ ନୁଆ ହବ ମୋର ଆଉ।
ହଁ ନୂଆଟେ କିଣଦେ।
ନୂଆଟେ ଆଣଭାରି ବେତର ଆଣିବୁ ଭାରି।
ଵେତରା ନଚଉଚି ମ।
ବେତ ନଚେଇବନି ନଚେଇବ କାହିଁକି, ବେତ ଆଣିବୁ ଭାରି ଆସିବୁଭାରି ସୁବିଧା। ବେତରା ଭଲ ନା, ବେତ ଧରିକି ପଳେଇ ଆସିବୁ।
ବେତ କେତେ କହିବ କେଜାଣି, ରେଟ ଅଧିକା କି କଣ
ଏ ଆଠଶହ ନଅଶହ ଟଙ୍କା କହିବ। କିଏ କହିଵ ଏଟା ପଡିଥିବ ଜୀବନ ସାରା, ବେତ ବେତ ନଷ୍ଟ ହବନି। ଏରା ବି କିଣିଲେ କିଛି ହବନି ଯେ ନଷ୍ଟ ହବନି ଯେ। ତୁ ଏଇରାକ ଲଗା ଲଗି କରିକି ନେଇଯାଇଥୁଵୁ ଏରାସବୁ ନଦା ନଦୀ କଲା ଵେଳୁକୁ ଏ ସବୁ ହଁ ଛିଡି ଛାଡିକି ପଡିଯାଇଥିବ। ଯେତେ ଲଗେଇଥିବୁ ହେସବୁ ଛିଡିଯିବ। ଆଉ ବେତ ଟେ କିଣିଥିବୁ ଘରେ ସଦାଵେଳ ପାଇଁ ପଡିଥିଲା, ବେତ ବି ଧରିକି ଆସିପାରିବୁ ତୁ। ଚାଲିକି ବେତରେ ଆସିପ ଆସିବୁଭାରି ନା ଆଉ।
ବେତଟେ ଯାହେଲେ କିଣିଦେନେ ହବ ଏଇଠେ ହବ ଆଉ।
ହୁଁ ହ ହଉ। ହ ହଉ ତାହେଲେ ଯା ତାହେଲେ ରଖୁଛି ଆ ପରେ କଲ କରୁଛି ଆଉ ରାତିକି କଲ୍ କରିବି ଆଉ।